ହାଲୋ।
ନେଟୱାର୍କ ସ୍ଲୋ ଅଛି ଶୁବୁନି ନାଇ ଠିକ ସେ। ନେଟୱାର୍କ ସ୍ଲୋ ଅଛି ଶୁବ ନାଇଁ।
ହଁ ହାପି ଭାଇ ଟିକେ ରହିଲା ମୁ ନେଟୱରକ୍ ଜାଗାକୁ ଟିକେ ଯାଏ। ଏବେ ଶୁବିଲା?
ହାଲୋ ହାଲୋ ହଁ ମୁଁ କହିଲି କଣ କରୁଚ? ବସିଥିଲ। ଆଉ ଖାଇଚ କଣ?
ଆଜ୍ଞା ଭାତ, ଡାଲମା, ଖିରି, ଖଟା ଆଉ।
ଓହୋ ଭଲ। ଆଉ ଆଉ କଣ ଖବର ଟିକେ କହି କଣ ଟିକେ କୋଉନ ମୁଁ ଟିକେ ବେଶ ଟିକ ଇଏ ଅଛି। ତମେ କୁଅ ମୁଁ ଟିକେ ଶୁଣୁଚି।
ମୁଁ ପା କହିବାକୁ ଶୁବୁନାଇ।
ଉଁ।
ମୁଁ ବା କହିବା ଅବସ୍ଥାରେ ନାହିଁ। ମୁଁ କହିଲି ମୁଁ କହିବା ଅବସ୍ଥାରେ ନାହିଁ ବା।
କଣ ପାଇଁ ବା କଣ କିଏ ଅଛନ୍ତି କି?
ହଁ ପାଖରେ ଅଛନ୍ତି ବାପା।
ଓହୋ ହୋ ହୋ ହି। ଓ ମାଇଁ ଗଡ ମୋ ମୋବାଇଲ ଟା ପଡିଗଲ କି କଣ।
ବାପା ଅଛନ୍ତି ପାଟି କରିବେ ସେଥିପାଇଁ ଧିରେ ଖାଉଚି ପା।
ମଜା କଥା କୋହୁଚି ତମେ ଗୋଟେ କାମ କର ଶୁଣ ହେଲା ତମେ ଶୁଣ ତମେ ଯେତେବେଳେ କହିପାରିବ କହିବ ମତେ ଆମ ହଷ୍ଟେଲ ହେଲା।
ହୁଁ ହୁଁ।
ଶୁଭୁଚି ନା ନାଇଁ?
ହଁ ବା ଶୁବୁଚି କୁହ।
ହୋଉ ମତେ ଟିକେ ତମ ଆଡୁ ଯଦି କିଛି ଆସିବ ମତେ ଟିକେ ଖବର ଦେବ କାରଣ ମୁଁ ଏଠି ଭାରି ଦୟନୀୟ ଅବ ସ୍ଥାରେ ବ‌ଇଚି ହେଲା।
ହୋଉ ହୋଉ ନିଶ୍ଚିନ୍ତ କ
ଓହୋ ବୋହୁତ ଖରାପ ଅବସ୍ଥାରେ ଅଛି ତ ଖାଲି ଟିକେ ହିଣ୍ଟସ୍ ଦେଇଦବ। ମୁଁ ଠିକ୍
ହଁ ହଁ ଶୁଣା ଶୁଣା ହୋଉଚି ମତେ କିଛି ଦେଖା ଯାଉନାଇଁ। କ୍ରସ୍ ବି କରିକି ପଳାବି ସମ୍ଭାବନା ଅଛି। ମୁଁ ଯୋଉ ଯାଗାରେ ଅଛି ଲୁଗା ପେଣ୍ଟ ଉଁ ଛାୟା ସବୁ ମୁଁ ଏଇ ଜାଗାରେ ଶୁଖିଚି ଆ ଟାଉଏଲ ସବୁ ଶୁଖିଚି ହେଲା ଏଇ ଜାଗାରେ ହେଲା। ମାନେ ମୁଁ ପୁରା କଭରରେ ଅଛି ବାଇଚାନ୍ସ ଯଦି ଆସିବେ ତ କ୍ରସ୍ କରି ପଳେଇବେ ମୁଁ ଜାଣି ପାରିବିନି ପଛପଟେ ଦେଖିବେ କିଏ ଗପୁଚି ଏଇନେ ଟିବଲ ପାଖରେ।
ଚଳିବେ ସିଏ ତମମାନଙ୍କୁ କ୍ରସ କରିକି ଆସିବେ ମୁଁ ଏଠି ଭାରି
ହୁଁ।
ଇଏ ଅବତାରେ ଯିଏ ଦେଖିବ ସିଏ ଛାନିଆ ହେଇଯିବ।
ତମେ କାଇଁ ସେମିତି ଅବସ୍ଥାରେ ରହୁଛ କି?
ହୁଁ ତ ଭାରି ସୋଚନିୟ ଅବସ୍ତା ପ୍ଲିଜ ହେଲପ୍ କରିଦବ ଟିକେ ଆଉ।
ଇଏ ହେଲପ୍ କରିବା ସମୟ ନୁହଁ କେତେବେଳେ ବି କ୍ରସ ହେଇପାରିବେ। ଏଇ ଆଇଲେଣି ବା ବାପା ଆଇଲେଣି କଣ କରିବି ଜାଣିପାରୁନାଇଁ। ପାଟି ଶୁବୁଚି ମାନେ ବାରଣ୍ଡାରେ ବଇଚନ୍ତି।
ତମେ ଟିକେ ଡରେଇ ଦୋଉଚ ପ୍ଲିଜ ତମେ ବାପା ଆଉ ନାଁ ଧଇଲା ବେଳକୁ ମୁଁ ବି ଡରିଯାଉଚି ମୁଁ ବି ମୋ ବା ତ ମୁଁ ଭାରି ଡରେଇ ନା ମୁଁ ବେଶି ଡରିଯାଉଚି।
କେଜାଣି ମୋ ବାପା ମ ମତେ କ୍ରସ କରି ତମ ପାଖକୁ ଯଦି ପଳେଇିବି ଗଲା ଅସୁବିଧା।
ନାଇଁ ନାଇଁ ତମ ଘରୁ ଆମ ଘର ଚାଇଁବାଟେ ତମକୁ ଆମ ବି
ହୁଁ ସୁବିଧା ଦେଖି ଯଦି ପଳେଇବି ଭାରି ଅସୁବିଧା ହବ।
ମୁଁ ତ ନୁଚିକି ବଇଚି ଯେ ହେଲେ ସେମତି କେହି ଦେଖିପାରିବେନି କିନ୍ତୁ ମୁଁ ଯୋଉ ଗପୁନି ତମ ସାଙ୍ଗରେ
ହୁଁ।
ମତେ ଯଦି କେହି ଦେଖିଦବ।
ହୁଁ।
ହେଠୁ କହିଲା ବର୍ଷାରେ ଏଠି ଗପୁଛି ପାଦ ଯେ ଫଳିଗଲାଣି ମୋର।
ତମେ ଗପିବା ପାଇଁ କୋଉଠି ଯାଇକିନା ବସଚ କି?
ଉଁ ମୁଁ ଆମ ଗାଧୁଆ ଘର ଭିତରେ ଅଛି ହେଲା।
ତମେ ଟୋଟାଲି ଚୋରୁଣୀ ଭଳିଆ ଯାଇଁ ଗପୁଚ ଆଉ।
ମାନେ ଗୋଟେ ଜାଳ ଘର କହିଲେ ଗାଧୁଆଘରଟା ଚଳେ ହେଲା ଗା
ଗୋପିବା ପାଇଁ ମୁଁ ଯେମତି ଏଠି ପୁରା ଫାଙ୍କରେ ବସିଚି ଶାଢୀ ପାଢି ଲୁଚିକି
ଉହୁ।
ହେ ନା ଆମର ସେଇ ସୁବିଧା ନାଇଁ ବେ ନାଇଁ ଆକଚୋଲି କଣ ହେଇଚି ଜାଣିଚ ଆମ ଟିକେ ଡା ନେଟେ ନାହିଁ ନା ତ ମତେ ଟିକେ କଣ କରିବାକୁ ପ ନେଟ ମୋର ବୋହୁତ ସ୍ଲୋ ଆ
ନାଇଁ ନାଇଁ ମତେ ଠିକି ଏକା ବର୍ତ୍ତମାନ ଠିକ ଶଭୁଛି।
ମୁଁ ଏବେ ମୁଁ ସେଇଥି ଘରେ ଥିଲେ ତମକୁ ଶୁଭିନ ନଥାନ୍ତା ମୁଁ ସେଇଥି ପାଇଁ ଏଇଠି ଆସ୍ ସିକି ଏଇଆଡେ ବଇଛି ତମ
ସେଇ ସକାଶେ କାହିଁକିନା ସିଆଡେ ଅଛ।
ଏ ଗାଧୁଆଘରେ ଗୋଟେ କମଳ ଥିଲା ହେଲା
ଘୋରୋଇ ଘାରେଇ ଶୋଇଚ।
କମଳରେ ଗୋଡଟା ପୋଛିପକୋଉଚି ଯୋଉ କହନ୍ତିନି ଅଧିକ ଓଦା ରହିଲେ ଭଲ ନୁହଁ।
ମୁଁ ପା ମୁଁ ପା ଗାଧୁଆଘରେ ଥିଲି ମତେ ମଶା କାମୁଡିବ ବୋଲି ମୁଁ ପଳିଆଇଲି।
କିନ୍ତୁ ଯେ ତମ ଗାଧୁଆଘରେ କଣ ଚାଳଘର ନା କଣ?
ହୁଁ ଡେଙ୍ଗୁ ବର ଅଛି ସେଘରେ।
ହଁ ହଁ ଚେ ତମର ତମେ ତମ ଘରେ ଗପୁନ ତମର ତ ଭଲ ଏୟାରଟେଲ ନେଟୱାର୍କ।
ହୁଁ କିଏ ମନାକଲା ନେଟୱାର୍କ ସ୍ଲୋ ହୋଉଚି ବୋଲି।
ଆ ଗପୁନ ତମ ଘରେ।
ଉହୁଁ ଘରେ ବାପା ଅଛନ୍ତି।
ଆଉ ସେଇଥିପାଇଁ ଚ ବାରଣ୍ଡାରେ ଗପୁନ।
ସେଇ ବାପା ଏମିତି ଯେଗାରେ ବସୁଚନ୍ତି ଘର ଆଡକୁ ଚାରିଆଡକୁ ପୁରା ନଜର ପଡୁଚି। ଥ୍ରୀ ସିକ୍ସଟି ଡିଗ୍ରୀ।
ମୁଁଁ ନା ବର୍ଷା ପାଣି ହଁ ହଁ ବୁଝିପାର ତ ଫିଲିଙ୍ଗ
ଦେଖ ଆମ ଘରଟା ଆମ ଘରଟା ଗୋଟିଏ ଘର ବକରା ଘର ବାରଣ୍ଡା ବାପା କ ଠିକ ଘର ଦୁଆର ମୁହରେ ବସିଛନ୍ତି ବାରନା ଦେଖୁଛନ୍ତି ଘର ଭିତରେ ଦେଖୁଛନ୍ତି ସବୁ ଦେଖୁଛନ୍ତି ଥ୍ରୀ ସିକ୍ସଟି ଡିଗ୍ରୀ। ମୁଁ ଯାଇପାରୁନି ମୁଁହ ପୋତିକି ଯାଉଛି ମୁଁହ ପୋତିକି ଯାଉଛି।
ଓହୋ ଏମିତି କଥା।
ହଁ।
ଅ ଆଜିକାଲିଆ ଛୁଆ କିନ୍ତୁ ଆଉ ତାଙ୍କ ବାବା ମାଙ୍କୁ ଡରୁନାହାନ୍ତି। ଆଲୋ ବର୍ଷା ଛାଡିଲାନା କଣ?
ତମେ କାହିଁକିନା ଯାଇ ତାହଲେ ଗୁହାଳ ଭିତରେ ବୋଇ
। ଆଜି କାଲି ଡରୁନାହାନ୍ତି ମୁଁ କାହିଁ ଡରୁଛି ମୁଁବି ଜାଣିପାରୁନି ମୁଁ ଭାରି ଟ୍ରାଏ କରୁଛି ମୁଁ ଡରିବିିନି ।
ଛାଡ ଆଉ କଣ କହିବି?
ହୁଁ। ଚା ପିଇଚ। ନାଇଁ ବା ମୁଁ ମୁଁ କହୁଛି ଯେ ପାଦଟା ପଛୁଛି ମୋ ପାଦ ଯେମିତି ଶୁଖିକି ରହିବ ବାପୁଁ ପାଦପୁରା ସଫା କରିଦେଲିି ହେଲା।
ହଁ।
ଆଉ ପୁରା ପୋଛି ପାଛି ଦେଇକି ବଢିଆକିି ବଇଛି ମୁଁ ଏଠି ଆଉ ଯିବିନାହିଁ କିନ୍ତୁ।
ହଁ ଭଲ ଆଉ।
। ପାଦକୁ ପୁରା ପୋଛିଦେଲି ସାଇଜି ପାଦ ଏତେ ସମୟ ଓଦା ରହିଲେ ମୋ ପାଦର ଫଟ ଉଠିବ ବାହାରକୁ ଟିକେ ଅନାଅ ମୋ ପାଦ ଦେଖାଯିବ।
ହୁଁ ଫଟ ଉଠେକି ବଠଉନ ମୁଁ ଦେଖିବି।
ତମେ ଟିକେ ବାହାରକୁ ଅନଉନ ତମ ଘର ଦୁଆର ମଁ ବାହାରିବି।
ହୁଁ ନେଲି କଣ ହେଲା? ଓ ପୁରା ମୁଣ୍ଡିଆଦେଇଥିଲ ମତେ ଗୋଟେ ମୁଣ୍ଡ ଦେଖାଉଛି ବୋଧେ। ହଉ ତମେ କେମିତି ଜାଣିଲ ତମେ କେମିତି ଜାଣିଲ ଆମ ଘର ସାମ୍ନାରେ ଗୋଟେ ଏମିତି ବାହାରୁଛି ବୋଲି।
। ବଇଛି ହେଲା ବୁଝିଲ ଆଉ ସେଠି ଆମର ଜାଳରୁ ଆଇଲେ ଚାଳ ଚାଳରୁ ହେଇଛି ଚାଳ ଗୁଡାକ ଉଇ ଲାଗିଛି। ମୁଁ ରାଗି ଯାଇଛି ଆଜି ମୋ ବୋଉକୁ କହିବି
ଇଆ ପାଇଁ ଗ୍ରାମା ଗ୍ରାମାସିନି ପକଉନ।
ଆମ ଟୋକାକୁ କହିଥିଲୁ ଗ୍ରାମାସିନ ଆଣିଆକୁ ଆମ ଟୋକାତ ଖେଳ ମାରିବା ଲୋକ ଛୁଆଟା ଜମା ସବୁ କଥା ସିରିଅସ୍ ନଉନି ଗାମାସିନ ଆଣିନି ଆଇଚି। ସବୁଆଡେ ଉଇ ଲାଗିଗଲେଣି ଆମର।
ଉହୁଁ।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
ହାଁ କଣ କହୁଛ କୁହ ଅଇଁ।
ଆଉ ଗୋଟେ ମଜା କଥା ଶୁଣ ଗୋଟେ ମ ଜା କଥା ଶୁଣ ଆମ ହଷ୍ଟେଲରେ ଆମ ହଷ୍ଟେଲ ରେ ହେଲା
ହୁଁ।
ହ ଆମ ହଷ୍ଟେଲ ରେ ଆଣ୍ଟିଙ୍କ ଆମ୍ବ ଫୁଲ
ହଁ ତମ ହଷ୍ଟେଲ ତମ ହଷ୍ଟେଲ କଣ ତମ ଆସୁଥିଲେ କହୁନ।
ଆମ ହଷ୍ଟେଲରେ ପଡିତେ କଲେଜ ବାରଣ୍ଡାରେ।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
ମୋ କଲେଜରେ ତାର ହେଲା ଆମ ଛୁଆ ପ୍ଲସ ଟୁ ରେ ପଢୁଥିଲେ। ଏତେ ଜୋର ଗୋଟେ ସାଉଣ୍ଟୁ ହେଲା ସାଇନ୍ସ ଇଏକୁୁ। କେମିତି କିଏ କାହାକୁ ମାରିଦେଲା ଭଳିଆ କିନ୍ତୁ କିଛି ନାହିଁ।
ହୁଁ ହୁଁ।
କିଏ କଣ କଲା କିଏ କଣ କିଛି ଜଣା ପଡଲାନି।
ଏମିତି କଥା ତାହେଲେ।
ହଁ କିଛି ଜଣା ପଇଲାନି ଆମେଶୁଣିଛୁ ନିଯେ। ଏ ଚିତ୍କାର ସାଉଣ୍ଡ ଶୁଭିଲା ଦେଖିଲାବେଳକୁ ଆଉ ସାଉଣ୍ଡ ହେଲାନି।
ଚୁଲବୁଲି ମୁଁ କହୁଥିଲି ଗୋଟେ ଶୁଣବା ଚୁଲବୁଲି।
ଏଇଁ ମୁୁଁ ନା ମୋ କୁକୁର ନାଁ ଚୁଲବୁଲି ନାୟିକା ଦେଇଛି।
ଏଇ ଯୋଉ ମୁଁ କହୁଥିଲି କଣ ନା ଆଉ ହ୍ୟାଲୋ ଚୁଲବୁଲି ମୁଁ। ଚୁଲ୍ ଏ ମୋ କଥାଟା ଶୁଣ ଟିକେ ଚୁଲବୁଲି।
ଆରେ କହୁନ?
ମୁଁ କହୁଥିଲି କଣ ଗୋଟେ ଲାପଟପ୍ ଟେ କିଣିବାର ଥିଲା ଲାପଟପ୍।
ହୁଁ।
ବୁଝିପାରୁଛ ଟି ଲାପଟପ୍ ଟେ କିଣବାର ଥିଲା। ମୁଁ ଜାଣିପା କୋଉ ଲାପଟପ୍ କିଣିିବି କିହିଲ?
ଏ ଶୁଣ ମୋର ଲା ଲାପଟପ୍ ଉପରେ ନଲେଜ ନାହିଁ। ଖାସ କରି ଏ ଟେକ୍ନିକାଲ ଉପରେ ତ ମୋର କିଛି ବି ନଲେଜ ନାହିଁ। ମୁଁ ତ ଗୋଟେ ଧତିଆ ଫୋନ ଟେ ଆଣିଛି ଉଁ କିଛି ଜାଣିିନାହିଁ ବୋଲି। ଆଉ ଆମ ମୋ ଆମ ଟୋକା କହୁଥିଲା ଗୋଟେ ଭଲ ଫୋନ୍ ଆଣିବା ପାଇଁ ମୁଁ ତ ତା କଥା ଶୁଣିଲି ନାହିଁ। ତା କଥା ଶୁଣିଥିଲେ ଗୋଟେ ଭଲ ଫୋନ୍ ଆଣିଥାନ୍ତି। ଆଉ ଦେଖିଲା ବେଳକୁ ଗୋଟେ ଧନ୍ତେ ମୁଁ ଭାବିଲି ସେ କିଛି ଜାଣିନେଇ।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
ହଉ ଦେଖିଲାଉ ସେ ହିଁ ଠିକ ଜାଣିଛି। ଦେଖିଲା ବେଳକୁ ଫଟା କ୍ୟାମେରା ଧରିକି ବୁଲୁଛି ଆଉ କଣ କରିବ?
ଆପଣ ଭାଇ କେମିତିଆ ଫୋନ୍ ଧରିକି ବୁଲୁଛି?
ମୋ ଭାଇ ଗୋଟେ ବଢିଆ ଫୋନ୍ ଧରିଛି ତାର କ୍ୟାମେରା ମସ୍ତ। ସିଏ ପୁରୁଣା ହେଇଗଲାଣି ନାଁ ଏଟା ଭଲ ଲାଗୁନି।
ସବୁ ଫୋନ୍ ତ ସେଇଆ ପୁରୁଣା ହେଲେ ଆଉ ନୂଆ କଥା କଣ?
ହୁଁ।
କେବଳ ପ୍ରିମିୟମ ଫୋନ୍ ଛାଡ଼ିଥିଲି।
ହୁଁ ନା ମୁଁ ଗୋଟେ ଫୋନ୍ ଟେ ଆଣିବି ଭାବେ ଯେ ପ୍ଲାନ୍ କରିଛି କି ଯା ବି ହେଲେ ଏ ଯଉଁ ଦୁର୍ଗା ପୂଜା ଅଫ ଦଶହରା ବେଳକୁ ଏଥିର ଗୋଟେ ଫୋନ ଟେ କିଣିବି।
ଆଉ ମୁଁ ବି ତାହେଲେ କିଣିବି ଗୋଟେ ଆଉ।
ତମେ କାଇଁକି କିଣିବ?
ହଁ ମୁଁ ଏଥର ଭିବୁ କିଣିବି।
କାଇଁ? ଭିବୋ କାଇଁ କିଣିବ ବା?
ଭିବୋ କିଣିଲେ କଣ ଅଛି କି?
ଭିବୋ କଣ ଏତେ ଭଲ?
ହୁଁ।
ହୁଁ ହୁଁ।
ମାତ୍ର ଭିବୋ ଟି ଫାଇ୍ପ୍ ପ୍ରୋ କିଣିବି।
ସେ କେତେ ପଡ଼ିବ?
ସିଏ ପଡୁଛି ହିଁ।
ଉଁ।
ସିଏ ପଡୁଚି ପଇଁଚାଳିଶ।
ଗୋଟେ କାମ କରିବ?
ଏ ନାଇଁ ଚୁଲି ଭିବୋ ଟି ଫାଇପ୍ ର ଆକ୍ଚୁଆଲୀ ପ୍ରାଇସ୍ ହଉଛି ପଇଁତିରିଶ ହଜାର ହେଲା।
ଓହୋ।
ପଇଁତିରିଶ ହଜାର କି ତିରିଶ ହଜାରରେ ହେଇ ଯାଇଥାନ୍ତା। ସେ ଯୋଉ ଆଜି ଏବେ ଯୋଉ ଚିପ୍ସାଟି ଗୁଡା ଯୋଉ ପ୍ରାଇସ୍ ଗୁଡା ଯୋଉ ବଢିଯାଉନି ସେଇ ସକାସେ ସେ ଅଧିକା ନବ
ଓହୋ। ଦେଖ କଣ କରିବ ଭିବୋ କିଣିବ କି ନା ଭିବୋ ତମକୁ କିଣିବ
ବଢିଆ ଫୋନ ଟା କିନ୍ତୁ ଏମିତି ଅଧିକା ବଡ ଫୋନ ହେଇଯାଉଛି।
ଏତେ ବଡ଼ ଫୋନ ଆଣି କଣ କରିବ ଧରିପାରିବ ନା ବଡ଼
ତମ ଫୋନ ହୋଉଛି ସିକ୍ସ ପଏଣ୍ଟ ଫାଇଭ୍ ଇଞ୍ଚ ଇଏ ହେଇ ଯାଉଛି ସିକ୍ସ ପଏଣ୍ଟ ଏଇଟ ଇଞ୍ଚ ହେଇଯାଉଛି।
ହୁଁ ହୁଁ।
ସବୁଠାରୁ ବଢିଆ ବେଷ୍ଟ କଣ କହିଲ?
କଣ?
କି ପ୍ୟାଡ ଫୋନ୍ କିଣିଦବ ବଢିଆ ସବୁଠାରୁ କି ପ୍ୟାଡ ଫୋନ ଧରିକି ନା ଦେଖିବ। ନାଙ୍ଘା ଲାଗିବ।
ଏଇ ଯୋଉ ଏଲ ଆଇ ସି ଯେମତି ଜୀବନ କେ ବାଦ୍ ବି ଜୀବନ କେ ସାଥ ବି।
ହ ହ
ଇଏ ପୁରା ସେୟା ଆଉ ଛୋଟ ଫୋନ ହ ଜୀବନ କେ ସାଥ ଜୀବନ କେ ବାଦ୍।
ମୁ ୱାନ ପ୍ଲସ ଫୋନ ବି ଏବେ ବଢିଆ ପଡୁଛି ଜାଣିଛ ନା?
ବାବା ତମେ କିଣ ବାବା ଆମର ବାବା ନାଇଁ ଏତେ ପଇସା ଯେ ଆମେ ୱାନ୍ ପ୍ଲସ୍ କିଣିବୁ। ହଁ ଯୋଉ ଆଇ ଫୋନ କି ଆପଲ କିଣିବ ଆଉ କିଛି ଦରକାରନା କଣ ଗୋଟେ ଧଡ ଧାଡ଼୍ ଶୁଭିଲା। ଆଉ ଆଉ କଣ କୁହ? ବର୍ଷା ଛାଡ଼ିଲାଣି?